ଜୟ ଜଗନ୍ନାଥ।
ହଁ କୁହନ୍ତୁ କଣ କରୁଥିଲେ ଖାରବେଳୁ?
ବସିଥିଲୁ ମେଘ ତ ହଉଛି ଆଉ କଣ କରିହବ।
ଆମ ର ତ ଇଆଡ଼େ ମେଘ
ହମ ଆପଣଙ୍କ ସିଆଡେ ମେଘ ହଉଛି?
ହଉଛି। ଏ ଲଘୁଚାପ ଏବେ ଲାଗିଛି ଏବେ ହବ ନା ତିନି ଚାରି ସାତ ତାରିଖ୍ ଯାଏଁ।
ଆ ମେଘ ତ ଏଇନା ଆଜ୍ଞା ଜୁଲାଇ ମାସରେ ମେଘ ତ ହବ ଯାହା ବି ହେଲେ।
ଆଇ
ଆଜ୍ଞା ଆଜ୍ଞା। ମୁଁ ସେ ଖାଇଥିଲି ଖାଇଥିଲି ସେ ଛତୁଆ ଫତୁଆ ଖାଇଥିଲି ଆଉ।
ମୁଁ ତ ଖାଇଥିଲି ଆଉ ଆପଣ କଣ ଆଉ ଲଞ୍ଚ ରେ କଣ ଅଛି ଆପଣଙ୍କର କଣ ଖାଇବେ ବୋଲି ଭାବିଛନ୍ତି?
ଲଞ୍ଚ ରେ ମମି ଯାହା କରିବେ ଆଉ ଆମେ କଣ ଜାଣିଛୁ ଛୋଟ ଛୁଆ।
ଅହ ଛୋଟ ଛୁଆ ବୋଲି ନା
ମୋର ଏଇଟିନ୍।
ଆଉ ମୋର ମିକ୍ସ ହବ ଆଉ ଆପଣଠୁ ବର୍ଷେ ସାନ ମ ହେବେ ଏମତି ଆଉ।
ଆଜ୍ଞା ଆଜ୍ଞା। ବର୍ଷେ ଖଣ୍ଡେ ହବ
କଣ କହୁଛନ୍ତି ଦଶମ ପଢୁଥିଲ ବୋଧେ।
ଆଜ୍ଞା ଦଶମ ପରିକ୍ଷା ଦେଇଥିଲି ଏବେ ଆଉ। ଇଲେଭେଣ୍ଟ ଇଲେଭେନ୍ ଚାଲିଛି ମୋର।
ଆଛା ଆଡମିସନ କଲେଣି?
ଆଜ୍ଞା।
ତମେ କଲଣି?
ଆଡ଼ମିସନ ଇଲେଭେନ୍ଥେ ବା ଆଡ଼ମିସନ କରିଛି।
ହ ବେଜେଜେ
ଚଣ୍ଡୀଗଡ଼ ବହରା ନଦ
ତ ଭାବିଥିଲି ପ୍ଲସ ଥ୍ରି କରିବି ବୋଲି।
ସେଇଠି?
ଆଜ୍ଞା ମୁଁ ତ ଭାବିଚିବମୁ ପ୍ଲସ ଥ୍ରି କରିବି। କି ଟି ଟିକେ ତମଆଡେ ଇଛା ଅଛି। ମୁଁ ତ ଏବେ ପ୍ଲୁସ ଥ୍ରୀ ଆଡୁ କରିଛି। ଆ ଆଉ ପ୍ଲସ ଥ୍ରି କରିବି ଗ୍ରାଜୁଏସନ କରିବି ବୋଲି ଭାବିଛି। ଆଗକୁ ଗୋଟେ ଶିକ୍ଷକ ହବାର ଇଚ୍ଛା ଅଛି ଦେଖାଯାଉ। ଠାକୁରଙ୍କ ଦୟା ରୁ ସେ ଜଗା ଯାହା ଚାହିଁବେ ସେମିତି ହବ।
ଆଜ୍ଞା ଆଜ୍ଞା ଆଉ ଯୋଉ ରଥଯାତ୍ରା କୁଆଡେ ବୁଲିିବାକୁ ଯିବାର ଆପଣଙ୍କର ପ୍ଲାନ୍ ଅଛି?
ଯାତ୍ରା ତ ଆମ ଗାଁ ପାଖରେ ଏଇଠି ଅଛି ଜଣେ ପଇ ଗୋପାଳପୁର ସେଠି ହୁଏ ହଉଛି ଗୋଟେ ହୁଏ ଆମେ ସେଠି ଟଣାଟଣି କରିଦଉ ଟାଣି ଦଉ ସେ ରଥ କୁ ଟାଣିିଦଉ ସେ ଖୁସି ହୁଏ। ଆଉ ତ ମୁଁ ତ କେବେ ପୁରୀ ଯାଇନି ରଥ ଟାଣିବା ପାଇଁ ଏ ବର୍ଷ ଭାବୁଛି ଦେଖାଯାଉ କଣ ହଉଛି। ଆଉ ଯିବାର ଅଛି ଏଇ ବର୍ଷ।
ଦେଖାଯାଉ କଣ ହଉଛି।ଆଉ ଏ ଡୋରି ଲାଗିଲେ ଆପେ ଆପେ ଯିବାକୁ ପଡିବ ଆଉ ଆମେ କଣ କରିପାରିବା।
ଆଜ୍ଞା ଆପଣଙ୍କ ଭାଷା ଟା କଣ ଆପଣଙ୍କ ବାପା କଣ କରନ୍ତି?
ବାପା ଆଁ ବିଜ୍ନେସ କରନ୍ତି ।
ବିଜନେସ୍?
ଆଜ୍ଞା।
ଆଜ୍ଞା ଆଜ୍ଞା ଆଉ ଏ ଆପଣ ପ୍ଲସ ଚାକିରି କରିକିରି ଏଇ ଟିଚର ହେବାକୁ ଚାହୁଁ ଚି ଶିକ୍ଷକ ହେବାକୁ ଚାହୁଁଥିଲି।
ତ ଆପଣ ଆପଣଙ୍କର ନଦୀ ଅଛି ନଦୀ?
ଆଜ୍ଞା ନଈ ଆମର ଆଡେ ଅଛି ଆମ ଘର ଘରଠାରୁ ବହୁତ ପାଖରେ ନଈ ଟେ। ନଈ ମେଘ ହଉଛି ନଈ ପାଣି ଭ ଭରିଗଲାଣି ନଈରେ।
ଉଁ ହୁଁ। ଆଜ୍ଞା ଏଇ ଆମ ତ ଅଛି ଆପଣ ନଈକି ଗାଧେଇଯାଆନ୍ତି ଗାଧାନ୍ତି ନାହିଁ କି?
ରଖି ରଖି
ଆଉ ବାଡ଼ିଆ ଡାଲି ଆଉ କୋଉ ତେଲ କଣ କି ବେପାର କରନ୍ତି ଆପଣ? କୋଉ ତେଲ ବ୍ୟବହାର କରନ୍ତି? ଆଜ୍ଞା।
ଆମର ସେଇ ଯଶମିନ ତେଲ ଆମକୁ ଭଲଲାଗେ।
ଆମେ ବି ଲଗଉଛୁ ମୁଁ ଭାବିଲି ଆପଣ ଅଲଗା କିଛି ତେଲ ଲଗଉଥିବେ ମୁଁ ଏଥିପାଇଁ ଆପଣଙ୍କୁ କହୁଛି ଜସ୍ମିନ୍ ତେଲ ଭାରି ବଢିଆ।
ଆଜ୍ଞା ଜସ୍ମିନ୍ ତେଲ ଭଳିଆ ତେଲ ଅଛି।
ତେଲର ମଜା ନାହିଁ ଭାଇ ମଜା ଅଲଗା ଭାଇ ପୁରା ସେ ତେଲ ପୁରା ମାନେ ଦେହ ଖରା ମୁଣ୍ଡ ମୁଣ୍ଡଠୁ ଆରମ୍ଭ କରି ତଳୁ ଆରମ୍ଭ କରି ଉପର ଯାଏଁ ସବୁ ଥଣ୍ଡା କରିଦବ। ଥଣ୍ଡା ଥଣ୍ଡା ଥଣ୍ଡା ତ ଥଣ୍ଡା ପୁରା ମାନେ ବା ଏତେ ସୁଗନ୍ଧ ସେ ତେଲର ବହୁତ ସୁଗନ୍ଧ ବଢିଆ। ବଢିଆ ସୁଗନ୍ଧ ତେଲ ଦିଏ ଜସ୍ମିନ୍ ନା ହେଇଚି ଯଶମିନରେ ଫୁଲରୁ ତିଆରି ଅଛି ସେ ତେଲ ତେଣୁ ତା ବାସ୍ନା ଟି ହଉ ବହୁତ ବଢିଆ ବାସ୍ନା ତାର ତା ବାସ୍ନା ମାନିବାକୁ ପଡିବ।
ଆ ବାସ୍ନା ତ ହେବି।
ଯେତେ କହ ଭାଇ ସେ ତେଲର କଥା ଅଲଗା।
ତାକୁ କିଛି ପାରିହବନି ତାକୁ କୋଉ ତେଲ ପାରିବନି।
ଆଜ୍ଞା ଗୋଟା ଯେମିତି ଆପଣଙ୍କୁ କହୁଥିଲି ମୁଁ ଖବର ଆପଣ କହୁଥିଲୁ। ଆଜ୍ଞା ନାମଟା ହେଇକି ରାଜା କେମିତି ହେବେ ରାଣୀ ହେବେ।
ଜସ୍ମିନ୍ ରାଣୀ ହେବେ।
ଆଉ ଆପଣ କଣ ଖାଇଥିଲେ? ଖାଇଥିଲେ କଣ ଆପଣ ଛତୁଆ ଖାଇଥିଲେ ଓ ହାଲକା ଖାଦ୍ୟ ଆଉ ଗ୍ରହଣ କରିଛନ୍ତି। ଚନ୍ତି ଭଲ କଥା ଏବେ ଟାଇମ୍ ହେଲାଣି ଆପଣ କଣ ଖାଇବେ ବୋଲି ଭାବି କଣ ଖାଇବେ ଲଞ୍ଚ ରେ ଆପଣ କଣ ହଉଛି ଜାଣି ନାହାନ୍ତି କିଛି?
ଜାଣିନେଇ ନୁହେଁ ଅନୁମାନରେ ଲାଗୁଛି ହେଇଥିବ। ଭାତ କୁ ଟିକେ ଚିକେନ ଆଉ।
ମୁଁ ଭାତ ସହିତ ଆମିଷ ଆଉ ଆପଣ ଆଜି ତ ଶନିବାର ଅଛି ମୁଁ ତ ଆମିଷ ଷ ଗ୍ରହଣ କରେ ନା ମୁଁ ପୁରା ନିରାମିଷ ଆଜି ଏଇ ବାରରେ ମୁଁ ଆମିଷ ଖାଏନି। ତ ଆଜି ଆମର ସାଧା ହବ ଆଶା ହେଇଛି ବୋଧେ।
କିଛି ନାହିଁ ମୋର ଯୋଉ ବାରରେ ନାହିଁ ସେ ବାରରେ ମୁଁ ଆମିଷ ଖାଇଦେବି କିଛି ନାହିଁ ସେମିତି।
ଆଜ୍ଞା ହୁଁ ଉଁ ଉଁ ହଉ ଭାଇ ବାଡ ଗଲେ ତ ଆଉଛି ନଦୀଟାକୁ ଆଇଛି ଏଠି ଯୋଉ କଥା ହଉଛି ଆପଣଙ୍କ ସାଙ୍ଗରେ ଏବେ ଗଲେ ଆଉ ଟିକେ ପରେ ଯଦି ଖାଦ୍ୟ ଗ୍ରହଣ କରିବି ନଷ୍ଟ କରିବି ଆଉ।
ଆଜ୍ଞା।
ଆପଣଙ୍କ ବାପା ଆପଣ ହଁ ଦେହ ବଢିଆ ଅଛି ଆପଣଙ୍କର କେମିତି ଅଛି?
ସିଜିନ୍ ଚେଞ୍ଜ ହଉଛି ଥଣ୍ଡା ଥଣ୍ଡା ହେଇଯିବ ଯଦି କଣ? ସେଇ ଯୋଗୁ କୁଆଡେ ଯାଇପାରୁନି ବୁଲିବାକୁ
ଆଚ୍ଛା ଆଉ ଖେଳା ଖେଳି ଆପଣ କରନ୍ତି ନା ଖେଳା ଖେଳି କରନ୍ତି?
ଆଜ୍ଞା ଖେଳା ଖେଳି ଆମର ସବୁ ଭଲ ଲାଗେ ଆମକୁ ଖେଳିବାକୁ କ୍ରିକେଟ ଖେଳିବାକୁ ଭଲ ଲାଗେ।
ସେଥିପାଇଁ ତ ମୁଁ ବି ଖେଳେ ଏବେ ମୁଁ ତ ଖେଳ ଦେଖେ ବି ଆପଣ ଆଇ ପି ଏଲ୍ ଦେଖନ୍ତି କଣ?
ଦେଖେ, ଆପଣ ଦେଖନ୍ତି?
ଆଇ ପି ଏଲ ଦେଖେ ମୋର ତ ଆର ସି ବି ଟିମ ସେ ଆଗରୁ ଅଛି ଏବେ ବି ରହିବ ସିଏ ଭବିଷ୍ୟତରେ। ମତେ ବି ବିରାଟ କୋହଲି ବହୁତ ଭଲ ଲାଗେ। ଆଉ ତ ଆଉ ବଢିଆ, ଆଜ୍ଞା ବଢିଆ କଥା ଆଉ ଦି ଜଣଙ୍କର ଆର ସି ବି।
ଆ
ବଢିଆ କଥା ଆଉ ଦି ଜଣଙ୍କର ଆର୍ ସି ବି ଆଉ। ଆଉ ତମେ ତ ଏଇ ଦି ବର୍ଷ ହେଲା ଲଗାତର ଜିତିଲଣି ଆଉ କଣ?
ଆମର ଏଠି ବହୁତ ସାରା ଗଛ ଅଛି। ବରଗଛ ସେ ଏ ଯୋଉ ବାଉଁଶ ଗଛ
ରୋହି ଆଗେରେ ମା ଆଗେରେ ଦେଖ ଦେଖିପାରୁଛି ଏଇ ଯୋଉ ବାଉଁଶ ବୁଦା ଅଛି ଏଠି, ଗଛ ହେଇଛି ଯୋଉ ଇଏ ବରଗଛ ଭଉତୁ ପ୍ରକାର ଗଛ ହେଇପାରେ, ବିଭିନ୍ନ ପ୍ରକାର ଗଛ ଆମେ ଆଡ଼େ ରହୁଚି। ଆମ ଆଡ଼େ ଟିକେ ଜାଗା ରହୁଛି ନଈ ବି ନଦୀ ତ କହୁଥିଲେ ଆମ ସାଡେ ଅଛି ଆପଣଙ୍କ ସାଡେ ବି ଅଛି ନଦୀ। ନଦୀ ଜାଗା ଯେହେତ ତୁ ଆଉ ଗଛ ପଛ ବଢିବା ପାଇଁ ଭଲ ତାଙ୍କ ପାଇଁ ତାଙ୍କ ପାଇଁ ପୁରା ସବ ପୁରା ସଂପୂର୍ଣ୍ଣ ତାଙ୍କୁ ଯାହା ଦବ
ଆଜ୍ଞା ମ୍ ମେଘା ପ୍ରୋଜେକ୍ଟ ଜାଣିଥିବେ ମେଘା ରେ ଦେଖ
ଆଜ୍ଞା ଆଜ୍ଞା ଆଜ୍ଞା।
ଆପଣକ ସାଡେ ଇଏ ହେଇଛି ନା?
ଆଜ୍ଞା ଆଜ୍ଞା।
ଆମର ଏଠି ବି ହେଇଛି ଉଁ ଏ ଥିଲା ଗ୍ରୀନ୍ କଲର ର କରିଥିଲେ ତାକୁ ସେୟାକୁ
ତ ଆମ ଏଠି ଆଉ ଆମ ଆଡ଼େ ମେଘ ତ ଇଏ ନଦୀ ଜାଗା ଆମ ଇଆଡ଼େ ମାଛ ଆଦି ଚାଷ ସବୁ ହୁଏ ଚାଷ ମାଛ ଚାଷ ବିଷୟରେ ଇଏ କଣ ଏଇ ଭଲ ଲାଗେ ଆଉ ଆମକୁ ଇଏ ହେଇଛି ତ ସବୁ ପ୍ରକାର ମାଛ ଥାଆନ୍ତି, ଏମତି ଏ ରୋହି ସିଲଭର କପ୍ ଆଉ ଏମତି ଅଛି କିଛି ମାଛ ଆଉ ସିଲଭର କପ, ରୁପଚାନ୍ଦି ଭାକୁରଠୁ ଆରମ୍ଭ କରି ଏମତି କିଛି ଶ୍ରେଷ୍ଠ ମାଛ ରହିଚନ୍ତି ଯେହେତୁ ଚାଷ ହୁଏ। ଆଉ ତ ଜାଣି ଅଛି ଆପଣ, ଆପଣଙ୍କ ମାଛ ଖାଆନ୍ତି? ଆପଣଙ୍କୁ ଭଲ ଲାଗେ ମାଛ?
ଆଜ୍ଞା। ମାଛ ଖାଇଆକୁ ତ ମତେ ବହୁତ ଭଲ ଲାଗେ ଆପଣଙ୍କୁ ଯୋଉ ଉଁ ଆପଣଙ୍କ ଘର ପାଖରେ ଗାଡିଆ ଫାଡିଆ ଅଛି ନା?
ଆଜ୍ଞା ବହୁତ ପୋଖରୀ ଫୋଖରୀ ବହୁତ ଅଛି। ଉଁ ଆମର ନିଜର ବି ଅଛି, ଆମ ଏଠୁ ଏଇତ ଏବେ ମେଘ ହେଇ ସାର୍ ଆଉ ତ ରିସେଣ୍ଟଲି ଏବେ ଧରିକି ଆଇଚି ଜଷ୍ଟ ତ ଦଶ ବାରଟା କଉ ଆମ ଘରେ ସେମତି ଉଠୁଥିଲେ, ଆଉ ଘରେ ସବୁ ଧରିଛନ୍ତି ଆମ ସାନ ଭାଇ ହେରିକା ଆଉ ମୁଁ ତ ସେ କଉ ଖାଏନା ବୋଲି ମୁଁ ଧରେନେଇଁ
ଆଜ୍ଞା। ମୁଁ ବି କଉ ଖାଏନା କିନ୍ତୁ ମୋ ଭାଇ ଖାଏ ବୋଲି ମୁଁ ଧରିଥିଲି
ଯୋଉ ଆମର ଯୋଉ କାଡେ ରୁପଚାନ୍ଦୀ ଏବେ ରିସେଣ୍ଟଲି ତ ବର୍ଷା ତ ନାଁ ରହିଛି ସେନ୍ତି ଆଉ କହୁ ସେଇଟା ସ୍ୱାଭାବିକ କଥା। ସେ ଉଠି ଚାଲିଚନ୍ତି ଆଉ ସିଏ ଧରି ଚାଲିଚନ୍ତି
ତୁ ମୁଁ ଯୋଉ କଥା ହଉଥିଲେ ଆମେ କାରିୟା ଆପରେ ବୋଲି ହେଲା ହ୍ୟାଲୋ। ଯୋଉ ଆପଣ କଣ ଆଉ କୁହନ୍ତୁ? ଆଁ?
ଆଜ୍ଞା। କୁହନ୍ତୁ କୁହନ୍ତୁ।
ଆପଣ ତାହେଲେ ଆଉ ଟିକେ ଗଲେ ଖାଇଦେବେ ଏଇଠି।
ନା ନାଇଁ ମୁଁ ତ କଣ ଆଗରୁ କହୁଥିଲି ଘରେ ଖାଇବ ସାନ ଭାଇ ଘରିକା ଏମିତି ଧରୁଛନ୍ତି ଆଉଥରେ ପଶିଗନି। ମାଛ ଧରିନୁ ହଁ।
ଆମର ମା ମାଛ ଫାସ ଧରା ହେଇକି ଆଇଚି ଆମର ମୋ ଭାଇ ଜଣେ ମାଛ ବେପାର କରୁଛନ୍ତି ତାଙ୍କର ଆମେ ବା ଏ ତାଙ୍କରି କତିରୁ ମୁଁ ମାଛ ଆଣିଛୁ ଖାଇବା ପାଇଁ।
ମାଛ ତ ଆମ ଇଆଡ଼େ ନଈ ଅ
ଭଲ ହେଇଥିବ ଆଉ ମାଛ ତମର ତ୍ ଆମର ଇଏ ଠିକ ନା ଏଇ ଆଉ କଣ କରିବି ମୁଁ ଆଉ ତାକୁ ବହୁତ ବଣ୍ଟା ହେଇଚି ଅନଲାଇନ୍। ମାଛ ଚାଷ ମାନେ ପୁରା ମାନେ ମାନେ ଉପ ପୁରା ଉପ ପ ଇଏ। ଶେଷ୍ଟ ଉପରେ ଚାଲିଛି ପୁରା ସେଦି ପୁରା ସ୍ପଷ୍ଟରେ ଅଛି ପୁରା। ମାଛ ଚାଷ ପୁରା ଜୋରସୋରରେ ଚାଲିଛି ଆମ ଇଆଡେ ଆଉ କଣ କରିବା ମାଛ ଚାଷ ଆଉ ମାଛ ଜିନିଷ ବି ସେଇଭଳି ଆଉ କଣ କରିବା ଯେତେ ଭଲ ଲାଗେ କିଛି ଦେଶୀ ମାଛ ଯେହେତୁ। ଲୋକ ପୁରା ଧଡା ଫଡା ନବା ପାଇଁ ଆଉ କଣ କରିପାରିବା? ଆଉ ମାଛ ମାଛର ଯେମିତି ଇଏ ଗୋଟାକ ଆସେ। ଦେଶୀ ମାଛ ମାନେ ଜାଣିଥିବେ କି ମିଳିଆ କଷ୍ଟ।
ମାଛ ତ ମ-ମାଛ ଖାଇବାକୁ ଭାରି ବଢିଆ ନାଗେ ମାଛର ଯୋଉ କଣ୍ଟା। ମା ମତେ ମାଛର ଲାଞ୍ଜ ଅଂଶ ଟା ଖାଇବାକୁ ଭାରି ଭଲ ଲାଗେ ଆପଣକୁ
ଆଜ୍ଞା। ଚଳିବ ଆପଣ ଙ୍କୁ ବି କମ୍ୱିନେସନ ଅଛି। ତ ଯାହା ମାଛର ସବୁ ଜିନିଷ ଚଳିବ କିଛି ନାହିଁ ଏମିତି।
ସବୁ ଚଳିବ ମତେ ଟିକେ ଅଧିକା ଭଲ ଲାଗେ ମା ଛର ନାଞ୍ଜଟା ନାଞ୍ଜର ଅଧିକା ଟେଷ୍ଟ ଲାଗେ ମତେ।
ଲାଞ୍ଜ କାଇଁ ଲାଞ୍ଜରେ କଣ୍ଟା ଫଣ୍ଟା।
କଣ୍ଟା ସାଇ ସାଇଜ ରେ ଖାଇଲେ କଣ୍ଟାଟା ଜମା ଅଧିକ ବାହାରିବନି।
ଏଇ ଗୋଟେ କଥା ମତେ ଭଲ ଲାଗେ ସେ କି ଏଇ ଖାଇବା ପାଇଁ ମାଛର ସବୁ ଜିନିଷ ଯଉ ଉପରୁ ଉପରୁ ଭାଗ ଯୋଉ ଭାଗ କହିଲେ। ଭିତର ଭାଗ ତାର ଆହୁରି ଭଲ ଏ କାଟି ଖୋପାଡି ଦଉଚନ୍ତି ଆଉ କଣ କରି ପାରିବା? ଆଉ ମତେ ଇଏ ମତେ ଇଏ ମତେ ଅଣ୍ଡିରା ମାଛ ଖାଇବାକୁ ବହୁତ ଭଲ ଲାଗେ। ଅଣ୍ଡିରା ମାଛ ଯେ ସେଠୁ ମାଈ ମାଛ ମତେ ଭଲ ଲାଗେନି।
ମାଈ ମାଛ ଭଲ ଲାଗେନା କାଇଁକି?
ଲାଗେନି ତ ସେ ଆଗରୁ ଅଛି ଆମେ କଣ କରିବା ଏବେ ସେ ବିହନ ଫିହନ ସାର୍ ଦଉଥିଲେ ସେଥିପାଇଁ ଭଲ ଲାଗେନା ସେ ମାଛ ଏମିତି ଆଉ।
ଓହୋ ବିହନ ଯ ଆପଣ ବିହନ ଖାଆନ୍ତିନି ତାହେଲେ।
ନାଇ ନାଇ ଏଠି କେହି ଖାଆନ୍ତିନି ବିହନ ଆମକୁ ଖାଇବାକୁ ଭଲ ଲାଗେନା।
ଆଜ୍ଞା ବିହନ ଟା ଭଲ ଲାଗେନା ତାହେଲେ ଆପଣଙ୍କୁ। ମୋର ସବୁ ଚଳିବ ମତେ ଟିକେ ଖାଲି ଲାଞ୍ଜଟା ଟିକେ ଅଧିକ ଭଲ ଲାଗେ ଆଉ।
ଲାଞ୍ଜ ପ୍ରେମୀ ଆପଣ ଆଉ ଆଉ ଆସନ୍ତୁ ଆମ ଇଆଡେ କେବେ ଆମର ତ ଗାଡିଆ କହୁଥିଲି ଯେ ଯୋଉ ଛରେ ମାଛ ଧରା ହଉଛି ଆସନ୍ତୁ କେବେ ଆସନ୍ତୁ ଲାଞ୍ଜ
ମୁଁ ତ ଆରେ ମୁଁ ତ କଉ ଖାଏ ନା।
ଖାଇବେ ଭାକୁର ରୋହି ସିଲଭର ସବୁ। ବହୁତ ମାଛ ଅଛି ଆପଣଙ୍କ ପାଇଁ। କଳା ବାଇଁଷି ମିରିକାଳି କଣ ଖାଇବେ ଆପଣ?
ଆପଣ ଯାହା ଦେବେ ମୁଁ ଗଲେ।
ଯାହା ଏ ଦିତେ କଛି ଆସନ୍ତୁ ଜଲଦି ଚାଲି ଆସନ୍ତୁ ଯାହା ଖାଇବାର ଇଚ୍ଛା ଅଛି ଯଦି ଖାଇବେ ସବୁ।
ଆଉ ଆପଣ ଏଠେ ପ୍ରସିଦ୍ଧ ଜାଗା ସବୁ କଣ ଅଛି କହିବେ?
ଉ ଅ ଜାଗା କଣ ଆମ ଏଡେ ତ ଅଛି ଏଇ ଯୋଉ ମହାବିନାୟକ ଅଛି ଛତିଆ ବଟ ଅଛି ଆଉ। ତ ଅଛି ଏମତି ପାଖାପାଖି କିଛି ଜାଗା ବହୁତ ଜାଗା ଅଛି ଆଉ। କଣ କରିବେ ସବୁ ଜାଗା ବୁଲିଛି।
ହ ଯଉ ଆଗ
ଯା ହୋଉ ଆଉ ଆପଣ କଣ କିଛି ଗୁଟକା ଫୁଟୁକା ଏଠି ଏଠି ସେବନ କରନ୍ତି?
ନା ସେଗୁଡା ଆମର ଅଭ୍ୟାସ ନାହିଁ ମୁଁ ସେରା
ଆଛା ମୁଁ ବି ସେରା ଖାଏନି ନାଇଁ ଏରା ମୁଁ ଖାଏନି କିଏ ଦେଇଦେଲେ ଖାଇଦିଏ।
ମତେ ସେଟା ଭଲ ଲାଗେ ନା ନିଶା ଦ୍ରବ୍ୟ ଯିଏ ଖାଆନ୍ତି ମୁଁ ତାଙ୍କ ପାଖକୁ କୁ ଯାଏନା।
ଆଉ ତାହେଲେ ଆପଣ ବିରୋଧ ଆଉ ବହୁ ବଢିଆ।
ନିଶା ନିଶା ଦ୍ରବ୍ୟ ମତେ ଭାରି ଚି
ବା ଧନ୍ୟବାଦ ଜଗନ୍ନାଥ।
ଆଜ୍ଞା ଜୟ ଜଗନ୍ନାଥ ଏ